ହାଲୋ।
ଆଜ୍ଞା ଆପଣ ଆ ପୂର୍ବ କଲଟେ ଉଠେଇଲେନି ବୁଝୁଛନ୍ତି ମୋର ଜିରୋ ମିନିଟ୍ ହେଇକି ରହିଗଲା। ଆପଣଙ୍କୁ କଲ ଯାଇଥିଲା କି?
ନା।
କଲ୍ ଟା ଆସି ନେହିଁ ଆପଣଙ୍କୁ ଯାଇନଥିଲା ତ। କେଜାଣି କଣ ହେଇଚି ଆପଣଙ୍କ ତ କଲ ତ ଏଠି ରିଙ୍ଗିଙ୍ଗ୍ ଲେଖିଲା। କିନ୍ତୁ ଆଉ ନ ଉଠେଇଲାଠୁ ତାପରେ କିଛି ସମୟ ପରେ ଆପେ ଆପେ କଟିଗଲା। ବୁଝନ୍ତୁ।
ନା କରିବେ ସେଥିପାଇଁ।
ଆଜ୍ଞା ଇଏ ହେଉଛି କି ଆପଣଙ୍କର ସେଠି କିଛି ଇଣ୍ଟରନେଟ୍ ର ଅସୁବିଧା ହଉଛି କି?
କିଛି ନାହିଁ ଯୋଉ ଅପଡେଟ୍ ହବାର ଥିଲା ବୋଧେ?
ଓ ହୋ ହଁ, ବୁଝିଲି ସେଇଟା ଅପଡ଼େଟ୍ କରିନଥିଲି ସେଥିଲାଗି ହେଉଥିବ ବୋଧେ। ବୁଝିପାରୁଚି ବୁଝିପାରୁଚି।
ଇଣ୍ଡେକୁ।
ନାଇଁ ଆମେ କଣ କରିବୁ ଆମେ ଏଇଠି ଗୋଟେ ଠାକୁରାଣୀ କତିରେ ବସିଚୁ। ଏଇ ବସିକି ଏଇ ତ ଗପୁଚୁ ଆଉ ବୁଛନ୍ତି ଯାହା ସହିତ ନାଇଁ ତା ସହିତ ଟିକେ କଥା ହଉଚୁ ଆଉ।
ଦେହ କେମିତିଅଛି ଆପଣଙ୍କର?
ବୁଝଛନ୍ତି ଆ ଆଜ୍ଞା।
ଦେହ କେମିତି ଅଛି?
ଆଜ୍ଞା ଦେହ ପା ଭଲ ଅଛି। ଦେହ ପା ଟିକେ ଭଲ ଅଛି, ଏ କଣ କି ପାଗଟା ଟିକେ ଥଣ୍ଡା ପାଗ ଏବେ ପଡ଼ିଯାଇଛି ତ। ସେଥିଲାଗି ଟିକେ ମତେ ଲାଗୁଚି ଦେହ ଟା ଅସୁସ୍ଥ ହବ। କାହିଁକି ନା ଆମେ ଆଜି ବୁଲିବାକୁ ଯାଇଥିଲୁ ବାଲିଚନ୍ଦ୍ରପୁରୁ ଆଡେ। ବୁଝୁଛନ୍ତୁ ଏ ସନ୍ଧ୍ୟା ବେଳଟାରେ ତ ଆପଣ ଜାଣିଛନ୍ତି ବାଲିଚନ୍ଦ୍ରପୁରୁ?
ନାଇ।
ଆପଣଙ୍କ ଘରଟା କୋଉଠି କି ଆଜ୍ଞା?
ଆମ ଘର କଟକ ଡିଷ୍ଟ୍ରିକ୍ଟର ଚୌଦାର।
ଓକେ ଚଉଦାର ଆଡେ ତ ଆପଣ ଜାଣିନଥିବେ ଏଥିରେ ବାଲିଚନ୍ଦ୍ରପୁରୁ।
ଆଜ୍ଞା କୁହନ୍ତୁ ଆପଣଙ୍କର ଆଜି ସିଆଡେ ପାଣିପାଗ କେମିତି ଥିଲା?
ହଁ ବର୍ଷା ତ ଦିଇ ତିନି ଦିନି ହେଲା ଲାଗି ରହିଛି। କିନ୍ତୁ ଏବେ ଟିକେ ଭଲ ପାଗ ଆ ଛି।
ଆଜ୍ଞା ଏବେ ଭଲ ପାଗ ଅଛି ବୁଝୁଛନ୍ତି ତାହେଲେ ତ ଭଲ, ଆଜ୍ଞା।
ହୁଁ, ଆପଣଙ୍କ ଅଞ୍ଚଳରେ ବି ବର୍ଷା
ପାଗ ଟା, ମୁଁ ଯେମିତି କହୁଥିଲି ଯେ, ସନ୍ଧ୍ୟା ବେଳେ ଯୋଉ ବୁଲିବାକୁ ଯାଇଥିଲୁ ତ ବୁଲିବାକୁ ଗଲା ବେଳେ ବି, ବର୍ଷା ହଉଥିଲା। ବୁଝୁଚନ୍ତି, ବର୍ଷା ହଉଥିଲା କିନ୍ତୁ କଣ କରିବୁ? ଯେତେବେଳେ ବୁଲିବାକୁ ମନ ହେଇଚି ତ ବୁଝୁଚନ୍ତି, ତ ସେ ବର୍ଷା ହଉ, କି ଖରା ହଉ, ଯାହାହେଲେ ବି, ବୁଲିବାକୁ ଟିକେ ଯିବୁ। ତ, ଘରରୁ ସିଏ ନିହାତି ହଁ ବୁଲାବୁଲି ମାନେ ବୁଝୁଚନ୍ତି, ମାନେ ଦେଖନ୍ତୁ, କାମ ମୋର ଅଛି, ବୁଝୁଚନ୍ତି, ମୋର ଟିକେ ଅଲଗା କାମ ଅଛି, ବୁୁଝୁ ବୁଝୁଚନ୍ତି, ମୁଁ ଘରେ ବସି କାମଟା କରିଦେଇପାରେ। କାମ ଟା ସରିଲେ ହି କାମ ଟା ନ ସରୁ କିନ୍ତୁ, ଯାହା ହେଲେ ମତେ ସନ୍ଧ୍ୟା ବେଳେ ଟିକେ ବାହାରକୁ ବୁଲିବାକୁ ଯିବାକୁ ଇଛା। ତ ବର୍ଷା ହଉ ପଛିକା ଆମେ ଯାଉ। ଓଦା ହେଇକି, ସେ ମଜା ଲାଗେ ଆଉ, ବୁଝଚନ୍ତି, ସେଥିଲାଗି ପଳେଇ ଯାଇଥିଲୁ ଆଉ।
ବହୁତ ଭଲ କଥା, ବୁଲାବୁଲି କଲେ ବି ଠିକ କଥା, କିନ୍ତୁ ପାଣିପାଗ କୁ ଦେଖିକି, ବର୍ଷାକୁୁ ଦେଖିକି ଆଉ ଏଇ ସିଜନ୍ ତ, ସା ମାନେ ଏତେ ଜଲଦି ବଦଳିଚି ତ ସେଥିପାଇଁ, ଶରିରକୁ ବି ଦେଖିକିନି, ଧ୍ୟାନ ରଖିବେ। ଯୁଆଡେ ବି ହଉ
ହଁ, ସେଇଟା ତ ମତେ ତ ଲାଗୁଚି ଟିକେ, ଦେହ ଟା ଟିକେ ଖରାପ ହବ ବୋଧେ। ମତେ ଯା ଲାଗୁଚି, ଦେଖାଯାଉ କଣ ହଉଚି?
ଆଛା ଠିକ ଅଛି, ମାନେ ମୋର ଏମିତି ପ୍ରଶ୍ନ ଥିଲା କି ଆପଣଙ୍କ ଅଞ୍ଚଳରେ କୋଉ ଫସଲ କରାଯାଏ?
ଆମ ଏକର ଅଞ୍ଚଳରେ, ଧାନ ଫସଲ ହିଁ କରାହୁଏ। ବିଶେଷ କରି ଏବେ ତ, ଧାନ ସବୁଆଡେ, ଲୋକ ବୁଣା ବୁଣିବୁଣି କରୁଚନ୍ତି। ଆଉ କେତେ ଜଣ ତଳି ପକେଇଚନ୍ତି, ଯିଏ କି ତାପରେ କଣ ସେଇଟା କୁହନ୍ତି, ଯୋଉ ଇଏ କରିବେ, କଣ ସେଇଟା ରୁଆ ରୁଇ କରିବେ ନା କଣ? ସେ ସବୁ ହବ ଆଉ, ଧାନ ଚାଷ ଟା ଏବେ ହଉଚି ଏକରେ।
ଆଛା, ବହୁତ ଭଲ କଥା, ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ, ଆମର ତ ଗୋଟେ ଜଏଣ୍ଟ ଫ୍ୟାମିଲି, ବୁଝୁଚନ୍ତି? ତ ଏବେ ପାଇଁ ତ ଆମେ ଅଛୁ ଭାଇ, ସାନ ଭାଇ ଦିଜଣ ମୁଁ ଆଉ, ଦାଦା ଖୁଡି, ଆଉ ବାପା ବୋଉ ତ ମିଶିକି ରହୁଛୁ ଆଉ, ବୁଝୁଚନ୍ତି, ତ ସେଇଥିରେ ଆମେ ଯୋଉ କହୁନ ନଥିଲି ଆଜି, ଚାରିଟା ବେଳେ ଯୋଉ ସନ୍ଧ୍ୟା ବେଳେ ଯାଇଥିଲୁ ବୁଲିବାକୁ ତ ସେଇ ଦାଦା ପୁଅ ଜଣେ, ଆଉ ଗାଁ ର ଜଣେ ଭାଇ ଆଉ ମୋର ଦି ସାନ ଭାଇ ଆଉ, ଯାଇଥିଲୁ ସବୁ ବୁଲାବୁଲି କରିବାକୁ। ଗଲା ବେଳକୁ କଣ କି ବର୍ଷାଟେ ହେଲା, ବର୍ଷାଟେ ହେଲା ବର୍ଷାଟା ହେଲା ପରେ ବି, ଆମେ ଗଲୁ, ଗୋଟେ ରାସ୍ତାରେ ରହିକି ଫାଷ୍ଟେ ବରା ଚପ୍ ଟିକେ ଖାଇଲୁ, ଗରମ ଗରମ ବରା ଚପ୍, ତାପରେ ସେ ସେଠୁ ଯେତେବେଳେ ଗଲୁ, ପୁଣି ଆଉ ଟିକେ ଆଗକୁ ଗଲୁ ଯେମିତି କହୁଥିଲି ଆମ ଘରଠୁ ଦଶ କିଲୋମିଟର ହବ, ସେଠି ପହଞ୍ଚିଲୁ, ଖାସି ବିରିୟାନୀ ଟିକେ ଖାଇଲୁ। ବୁଝୁଚନ୍ତି, ଖାସି ବିରିୟାନୀ ଟିକେ ଖାଇଲୁ, ଅଣ୍ଡା ରୋଲ ଟିକେ ଖାଇଲୁ, ପକୋଡା ଟିକେ ଖାଇଲୁ, ଏତିକି ଖାଇସାରିଲା ପରେ ମୋର ଟିକେ ଆମିଷ ଭଲ ତ ବୁଝୁଚନ୍ତି, ସେଥିଲାଗି ଆମେ ଟିକେ ଏଇଟା ଖାଇଲୁ। ତାପରେ ଏତିକ ଖାଇସାରିଲା ପରେ ପୁଣି ଆମେ, ମାର୍କେଟ କୁ ଗଲୁ। ଏଇ ଯୋଉ କାରିଆ ଆପ ରେ ଯୋଉ ପଇସା ଆସୁନି କି ବୁଝୁଛନ୍ତି ସେଇ ପଇସାରେ ସବୁ ପିଲା ଯିଏ ଯେତିକି ରୋଜଗାର କରିଛନ୍ତି ତାଙ୍କର ସିଏ ସବୁ କିଛି କିଛି ତାଙ୍କର ଜିନିଷ ପତ୍ର କିଣିଲେ ଯେମିତି କି ଚିଏ କିଏ ସବୁ ତାଙ୍କର ପୋଷାକ କିଣିଲେ। ପୋଷାକ କିଣିଲା ପରେ ତାପରେ ଆମେ ପୁଣି କିଛି ଫାଲୁଦା ଆଉ ଆଇସ୍କ୍ରିମ୍, ଗୁପଚୁପ୍ ଇଏ ସବୁ ଖାଇଲୁ ଖାଇଲା ପରେ ଆସିଲୁ। ଆପଣ ତ ଝିଅ ପିଲା ଆପଣଙ୍କୁ ସେମିତି କଣ ଖାଇବାକୁ ପସନ୍ଦ ଲାଗେ?
ଝିଅ ପିଲାଙ୍କର କଣ ପସନ୍ଦ କହିପାରିବିନି। ହଁ ମୋର କଣ ପସନ୍ଦ ଆଇ ମୁଁ ସେଇଟା କହିବି। ମତେ ତେ ଏଁ ଶୁଦ୍ଧ ସତ୍ବୀକ ଖାଦ୍ୟ ବୋହୁତ ପସନ୍ଦ ମତେ ଆମିଷ ପସନ୍ଦ ନାହିଁ?
ଆଇଆ।
ଆଉ ଯେମିତି ମହାପ୍ରଭୁଙ୍କର ଅବଢ଼ା ମୋର ଅତି ପ୍ରିୟ। ଆଉ ଆମର ଓଡ଼ିଆ ୋଖାଇବା ଦେ ଅରୁଆ ଭାତ, ଡାଲମା, ଭଜା, ଶାଗ ଭଜା ଏସବୁ ଆମ ପାରପରିକ ଖାଦ୍ୟ ମତେ ବହୁତ ପସନ୍ଦ।
ଆଇଆ। ବୁଝିଲି। ଯେମିତି କୁ କହିବା କଥା ଯେ ଯେମିତି ଖାଉଚନ୍ତି ଆଜି କାଲି ମୋମୋ ଆଉ ଗୁପଚୁପ୍ ହେଇ ଯାଉ ଏଗୁରା ପ୍ରତି ଆପଣଙ୍କର ଯେମିତି ମାନେ ବାହାର ଖାଦ୍ୟ ପ୍ରତି କେମିତି ଆପଣଙ୍କର କଣ?
କଦାବି ଆସକ୍ତି ନାହିଁ ସେ ସବୁ ପ୍ରତି। କାରଣ ଉଁ ବହୁତ୍ ଆଗୁରୁ ଥିଲା। ଏ ସେସବୁ ବାହାର ଜିନିଷ ଖାଇ କିନ୍ତୁ ଆସ୍ତେ ଆସ୍ତେ ମୋର ଅ ଏସିଡି଼ଟି ପ୍ରୋବ୍ଲେମ୍ ହେଲା ସେଟାକି ମତେ ଲା ଇଲା ବାହାର ଜିନିଷ ଖାଇବାଟା ଉଚିତ ନୁହେଁ କିନ୍ତୁ ଆ ଏ ତେ ବାସ୍ନା ଏତେ ସୁନ୍ଦର ସମସ୍ତେ ଖାଉଚନ୍ତି ତ ଡୋଭ ଆସେ। ତାପରେ ନିଜେ ସେ ସବୁ ଘରେ ବନେଇକିରି ନିଜେ ଖାଇଦିଏ। ବାହାର ଜିନିଷକୁ ଆମେ ଆଁ ଯେତେ ଯେତେ ଚାହିଁବା ଆଭଏଡ଼ କରିବା କାରଣ ଅପରିଷ୍କାର ଅପରିଚ୍ଛନ୍ନତା ଏବେ ଦେଖିଲେ
ଏବେ ଦେଖିଲେ ବର୍ଷା ତ ଆରମ୍ଭ ହେଇଗଲାଣି ତ ଏବେ ଯେତେ ସ୍ବଚ୍ଛତା ଆମ୍ ସେତେରେ ରହିବେ। ଖାଦ୍ୟ ପାନୀୟ ବି ନିଜ ଅ ଶାରୀରି କ ଓପରେ ତ ସେଥିପାଇଁ ଏଇ ଯଉ ବାହାର ଜିନିଷ ଟିକେ ବନ୍ଦ କରି କାର ଆମ ପରମ୍ପ ମ ସଂସ୍କୃ ଖାଦ୍ୟ ଖାଦ୍ୟ ଯେମିତି ଆମ ଘରେ ପ୍ର ସୁତି ଖାଦ୍ୟ ବାଡ଼ି ପନିପରିବାର ପସ୍ତୁତି ଖାଦ୍ୟ ଏସବୁ ଖାଇବା ଉଚି
ସ ସ ଆଉ ଆଜ୍ଞା ସେଇଟା ଆପଣଙ୍କ କଥା ବୁଝୁଚି। କିନ୍ତୁ ଆପଣଙ୍କର ଯୋଉ ଏଇ ଯୋଉ କଲ୍ ରେ ଆମେ କଥା ହଉଚେ ଆପଣଙ୍କର ଭଏସ୍ ଟା କେମିତି ଆସୁଚି? କିଛି ସମୟ ପେଇଁ ପୁରା ଶବ୍ଦ ପୁରା ଠି ଠିକ୍ ଠାକ୍ ଶୁବୁଚି କିଛି ସ ସମୟ ପାଇଁ ଆପଣଙ୍କ ମୋ ଶବ୍ଦଟା ଯେମତି ଭାବୁଚି ଯେ ବହୁତ କିଛି ଦୂରରୁ କହୁଚନ୍ତି ଏମତି ଟାଇପ୍ ର ହଉଚି ତ ସେଥିଲାଗି କୋ ହଁ ସେ ଥିଲାଗି କଣ କି ମାନେ କଲ୍ ଟା ରିଜେକ୍ଟେଡ଼ ହେଇପାରେ ମାନେ ବାକ୍ୟଟା ଯଦି ତାଙ୍କୁ କ୍ଲିଅର ନ ଶୁଭିବ ତ ସିଏ ଆପଣଙ୍କର ଏଷ୍ଟିମେଟ୍ ଟାଇମ୍ ବି କାଟିଦେବେ ବୁଝୁଚଁ? ତ ସେଥିଲାଗି ଆପଣଙ୍କ ଶବ୍ଦଟା ବି ଶବ୍ଦ କ୍ଲିୟର ଶୁଭିବା ଦକା
ଆଜ୍ଞା।
ଆଜ୍ଞା ହଁ ମୁଁ କହୁଥିଲି ଆପଣ ଯୋଉଟା କହୁଛନ୍ତି ସେଇଟା ମୁଁ ବୁଝ ବୁଝିଲି କିନ୍ତୁ ମୁଁ ତ ଆପଣ ଯୋଉଟା କଛନ୍ତି ମୁଁ ତ ତାର ପୁରା ଓଲଟାଟା କାମ କରେ। ବୁଝଛନ୍ତି ଘର ଖାଦ୍ୟ ମତେ ବି ଭଲ ଲାଗେ ଯେମିତି କିି ଆମର ଓଡିଶାର ପ୍ରଧାନ ମାନେ ପ୍ରଧାନ କଣ ସମସ୍ତଙ୍କ ଘରେ ଖାଆନ୍ତି ଯେମିତି କିି ପଖାଳ। ସୁ ପଖାଳ ମୋର ବି ପଖାଳ ବହୁତ ଭଲ। କିନ୍ତୁ ମୁଁ ପଖାଳ ବି ଖାଏ କିନ୍ତୁ ବାହାରର ମୋର ଆମିଷ ସବୁଦିନ ଟିକେ ଦର ଦରକାର ହେଲେ ଦରକାର ବୁଝଛନ୍ତି ଆମିଷ ମୋର ବହୁତ ମାନେ ଆମିଷ ପ୍ରେମୀ କହିବାକୁ ଚାଲେ ଆଉ ମୁଁ ଯୋଉ କଥା ଏଥାରେ ବି ହେଲେ ମୋର ଟିକେ ଆମିଷ ଦରକାର।
ଆଚ୍ଛା ଥାଆନ୍ତି କିଛି ଲୋକ ଏମିତି ଥାଆନ୍ତି କିନ୍ତୁ ତଥାପି ଆମ ଆମେ ଆମ ଦେହକୁ ବି ଦେଖିବା ଯେହେତୁ ଉ ମଣିଷ ଗୋଟେ ମାନେ ଆମିଷ ପ୍ରାଣୀ ନୁହେଁ ନିରାମିଷ ପ୍ରାଣୀ।
ଆଜ୍ଞା।
ତ ସେଥିପାଇଁ ଦେଖି ଚାହିଁ କି ଖାଦ୍ୟ ପାନୀୟ ନିଜ ଦେହକୁ ନେବେ କାରଣ ବହୁତ ମାନେ ଦୁନିଆରେ ବହୁତ ସାରା ରୋଗ ଆସିଗଲାଣି। ହ ତ ମାନେ ଛୋଟ ଛୋଟ ଛୁଆଙ୍କୁ ବି ଏ ରୋଗ ହେଇଯାଉ କାରଣ ଜଳବାୟୁ ଦୂଷିତ ଆମ ଖାଦ୍ୟ ପାନୀୟ ଦୂଷିତ ଅପରିଷ୍କାର ଅପରିଷ୍କାରତା ଏସବୁ ଜିନିଷ ପାଇଁ ଆଜି ଏତେ ସବୁ ରୋଗ ଯେମିତି ଆମ ଜେଜେବା ଜେଜେମା ମାନେ କୁହନ୍ତି
ହ
କି ଆଗରୁ ଏସବୁ ନଥିଲା। ଶୁଣିଥିବେ ତାଙ୍କ ପାଟିରୁ ଏଇ ଦିନ ଆମେ ଦେଖିନଥିଲୁ।
ହଁ
କାହିଁକି କୁହନ୍ତି ଜାଣିଛନ୍ତି କାରଣ ସିଏ ପ୍ରକୃତି ସହିତ ଯୋଡି ହେଇଥାନ୍ତି। ଆମ ପରିବେଶ ସହିତ ଯୋଡି ହେଇକି ଥାନ୍ତି। ଆସି ଘର ଖାଦ୍ୟ ଖାଆନ୍ତି ଆଉ ପରିଶ୍ରମୀ ବି ସେମିତି କରନ୍ତି କିନ୍ତୁ ଆଜିିକାଲି ଇଣ୍ଟରନେଟ ଯୁଗହେଲା ଆଉ ସବୁ ମେସିନ୍ ପରିଶ୍ରମ ବି ଆଉ ହେଲାନି ଯେମିତି କି ସେତେବେଳେ ଝିଅ ବୋଉ ମାନେ ଫେସୁଥିଲେ କି ଶିଳରେ ବାଟୁଥିଲେ ଏସବୁ ମାନେ ଶାରୀରିକ ପରିଶ୍ରମ ସହିତ ସେ ସବୁ କାମ କରୁଥିଲେ। ଏବେ ଏତେ ବି ଇ ଟେକ୍ନିକାଲି ହେଇଗଲାଣି।
ଆଜ୍ଞା।
ତ ବହୁତ ସାରା ରୋଗ ଆସିଯାଇଛି। ଆମକୁ ସଚେତନ ରହିବା ଆମ ଶରୀରକୁ ଜଗିବା ଆମେ ଶରୀର ଠିକ୍ ଥିଲେ ଆମେ ଠିକ୍ ରହିବା କି ଆମ ଭବିଷ୍ୟତ ଠିକ୍ ରହିବ।
ସହମତ ବୁଝିପାରୁଛି ଆଜ୍ଞା। ଶରୀରଟାକୁ ଆମେ ପ୍ରଥମ ନବା କଥା କାହିଁକିନା ସିଏ ଯଦି ଶରୀର ହିଁ ନ ରହିବ। ତ ଆମେ ମୁଁ ଯେମିତି କହିଲି ଆଜି ମୋର ସନ୍ଧ୍ୟାବେଳେ ଇଛା ହେଲା ମୁଁ ପଳେଇଲି ବୁଲିବାକୁ କେମିତି ମୋ ବ ଦେହ ଟା ଭଲ ଥିଲା ବୋଲି ତ ମୋର ଇଚ୍ଛା ହେଲା ବୁଲିବାକୁ ନହେଲେ ନାଇଁ। ମୁଁ କଣ କହିଥାନ୍ତି ମୁଁ ସେଇ ଘରେ ରହିବି ପଛେ କୁଆଡେ ଯିବିନି କିନ୍ତୁ ମୁଁ ବଞ୍ଚିକି ରହିବା ଦରକାର। ଏମିତି ଆସିବା କଥା ଦେହ ଖରାପ ହେଲେ ଲାଗିବ। ଆପଣଙ୍କ କଥା ଟା ମୁଁ ବୁଝିଲି ତ ମୁଁ ଦେଖିବା ମୁଁ ଚେଷ୍ଟା କରିବି କଣ କେମିତି ହବ କିନ୍ତୁ ମୋର ତ ଟିକେ ଦୁର୍ବଳତା ଅଛି ଆମିଷ ପ୍ରତି ତ ଦେଖାଯାଉ କାହିଁକିନା ମୋତେ ଏଇ କଥା ନେଇକି ଘରେ ବି ବହୁତ କଥା କୁହନ୍ତି। ଯୋଉଠି ସାଙ୍ଗମାନେ ବଡ଼ ଭାଇମାନେ ସମସ୍ତେ ବି ମତେ କୁହନ୍ତି। ଆଜ୍ଞା।
ବୁଝୁଛି। ଆପଣ ତ ଆପଣ ମାନେ ଏତେ ମାନେ ଏତେ କଥା କେମିତି ଆପଣଙ୍କର ଏତେ ବୟସରୁ ଆପଣ କେବେ ଆପଣଙ୍କର ଦଶମ ପରୀକ୍ଷା ଦେଲେ?
ହଁ ଦଶମ ପରୀକ୍ଷା ମୋତେ ଏବେ ମତେ ଏବେ ତେଇଶି ଦୁଇ ହଁ ଆଜ୍ଞା ଅ ଉଣେଇଶ ପରେ ଉଣେଇଶ।
ତ ଏତେ ଏତେ ଛୋଟ ବେଳୁ ଆପଣଙ୍କର ଏତେ ଭଲ ଜ୍ଞାନ ହେଇଗଲାଣି ମାନେ ଆପଣ ତ ଏବେଠୁ ଯଦି ଦେହଟା ବି ଜଗିଦେବେ ତ ଆପଣ ତାହେଲେ ବହୁତ ଆଗକୁ ଆଗକୁ ଭଲ ଦେହଟା ହି ରହିବ ମତେ ଯେତିକି ଲାଗୁଛି। କାହିଁକି ନା ମୋତେ ତ ଆସି କେତେ ବର୍ଷ ଆପଣଙ୍କଠୁ ମୁଁ ନିହାତି ତିନି ବର୍ଷ ଅଧିକ ହେବି ବୁଝୁଛନ୍ତି।
ଆଜ୍ଞା।
ଆପଣଙ୍କୁ ଯଦି ତେଇଶି ମତେ ତ ଛବିଶି ହବ ବୁଝୁଛନ୍ତି। ତ ଏପର୍ଯ୍ୟନ୍ତ ବି ମୁଁ ଆ ମୋ ଶରୀରର ଏମିତି ଚିନ୍ତା କରିନି। କିନ୍ତୁ ନିହାତି ଚିନ୍ତା କରିବା କଥା ନିଜ ଶରୀରର।
ପ୍ରକୃତରେ ତିରିସି ବର୍ଷ ପରେ ଆମକୁ ବହୁ ଜିନିଷ ଜାଗି ଦେବାର ଅଛି ଯେମିତି କି ଡାଇବେଟିସ୍ ହଉ ଏ ସବୁ ଜିନିଷ ବହୁତ କମ ବୟସରୁ ଆସି ଯାଉଛି ତ ଆମକୁ ଏ ସବୁ ଜାଗିବାର ଅଛି। ଦେହ ପ୍ରତି ଯତ୍ନଶୀଳ ହେବାର ଅଛି କେବଳ ଦେହ ପ୍ରତି ହେ ଭଲ ହେଇଯିବାନି ମାନସିକତା ବି ଆମ ଉପରେ ପ୍ରଭାବ ପକାଏ ଯେମିତି ଆମିଷ ଖାଇବା ଆମ ମାନସିକ ତା ଉପରେ ପ୍ରଭାବ ପକେଇବ ଆମକୁ ହିଂସ୍ର କ୍ରୁର କରେଇଥାଏ। କିନ୍ତୁ ଶୁଦ୍ଧ ସାତ୍ତ୍ୱିକ ଯୋଉ ଦିନ ଆମେ ଖାଇଥାଉ ଯେମିତି ଓଡ଼ିଆ ଘରରେ କିଏ ଆଁ ଓଡ଼ିଶାରେ ହେଇଥାଏ କଣ ଉଁ? ଆହ୍ ସଂକ୍ରାନ୍ତି ହେଇଥାଏ ସାତ୍ତ୍ୱିକ ଖାଦ୍ୟ ଆହରଣ କରିଥାନ୍ତି ସେଦିନ ଆମ ଦିନକୁ କେମିତି ଲାଗିଥାଏ ହିଂସା ଲାଗିଥାଏ କି ସେଦିନ ଆଧ୍ୟାତ୍ମିକତା ବଢ଼ିଥାଏ।
ବୁଝିପାରୁଛି ବୁଝିପାରୁଛି ଆପଣଙ୍କ କଥା ଆପଣ ଯୋଉଟା କହିବାକୁ ଚାହୁଁ ଆଜ୍ଞା।